ହୁଁ।
ହାଲୋ।
ହଁ ହାଲୋ।
ଜୟ ଜଗନ୍ନାଥ୍।
ଜୟ ଜଗନ୍ନାଥ୍। ଯୟ ସୀତାରାମ୍।
କଣ ଆଜ୍ଞା ଆଉ ଭଲ ସବୁ ତମର?
ଆଉ କଁ ଭଲ କଁ ବର୍ଷା ତ ହୋଉଚି ଆଉ ଭଲ କଁ ହବ। ପାଂସ୍ଟାରୁୁ ବର୍ଷା ହୋଉଚି ଢାଳୁଚି।
ବର୍ଷା ଆଜ୍ଞା ହେଲା ଭଳିଆ ହୋଉଚି ଆଜ୍ଞା।
ତିନି ଦିନି ହେଲା ଲାଗିଚି ବର୍ଷା ଘରୁ ବାହାରି ହୋଉନି ତିନ୍ ଦିନ୍ ହେଲା। ଯୋଉ ହଇରାଣ କୁହନି।
କାଲି ବିଶ୍ୱାସ୍ କରିବେନି ମୋ ସେଇ ଯେଉ ଖରାବେଳ୍ ଟାଇମ୍ ଟା ଆପଣ କଣ ଉଠିନାହାନ୍ତିକି ବିଛଣାରୁ?
ହଁ ଉଠି ସାଇଲିଣି ଠାକୁର ପୂଜା କରିସାଇନି ଉଠିନି।
ଆଉ ହାଇ ମାରୁଚନ୍ତି ତ ମୁଁ କଇଲି
ହାଇ ଆମ ସାନ ଝିଅ ମାରୁଚି ଶୁବୁଛି।
ଆଚ୍ଛା ଆଚ୍ଛା ଇଏ ସେ କଣ ହେଇଛି କାଲି ଯୋଉ ଖରାବେଡଳେ ଯୋଉ ଜୋରେ ବର୍ଷା ହେଲା ବିଶ୍ୱାସ୍ କରିବନି ଏତେ ଜୋରେ ବର୍ଷା ମାନେ ଆଉ ମାନେ ବିଲକୁଲୁ ଗାଡ଼ି ଚଲେଇକି ଆସି ହେଲାନି। ଆଜି ଦେଖୁନାହାନ୍ତି ରାତିରୁ ବର୍ଷା ହୋଉଚି ମାନେ କେମିତିଆ ବର୍ଷା ଏବେ ଚାଲିଚି କୁଆଡେ ଟିକେ ବାହାରିକି ଯାଇ ହବନି।
ଆଉ।
ତମ ତମ ଆଡ଼େ ବି ସେଭଳିଆ ବର୍ଷା ହେଉଛି?
ହଁ ପା ତିନି ଦିନ ହେଲା ଆମ ଆଡେ ହଉଛି ସେ ଘରୁ ବାହାରି ହଉନି ସକାଳୁ ସକାଳୁ ବର୍ଷା। ଆଉ କଣ କରିବ ଆଉ ଘରେ ରହିଛୁ ଗୋଡା ହାତ ସବୁ ନାଗିଗଲାଣି ଟିକେ ଚଲାବୁଲା କରି ଏଥନୁ ଆଉ ଯାଇପାରୁନୁ ତିନି ଦିନ ହେଲା ଆଉ କଣ କରିବା ଆଉ ବର୍ଷା ତ ହଉ ଛି ଆଉ ହଉ ଚାଷୀ ମାନେ ଚାଷ କରିବେ ପାଣି ଲାଗିଯାଉ ସେମାନେ ହଇରାଣ ହବେ। ହ ତଳା ଫଳା ପକେଇବେ ପାଣି ନ ଲାଗିନି କେମିତି କଣ କରିବେ?
ବଡେ ଭଲ କଥା କଣ କହିଲେ ଯାହା ହଉ ମାନେ ବର୍ଷା ହେଉଛି କିନ୍ତୁ ବିଜୁଳି ଘଡ଼ଘଡ଼ି ଜମା ନାହିଁ ଆଜ୍ଞା ସେଇ ଯେଉଁ ବିଜ ବିଜୁଳି ଘଡ଼ଘଡ଼ିକି ଏତେ ଡର ବିଶ୍ୱାସ କରେ ଯେଉଁଭଳିଆ ବିଜ ବିଜୁଳି ଘଡ଼ଘଡ଼ି ମାରିବ ଆପଣ ଛାନିଆ ହେଇଯିବେ ପୁରା ସେଇଟା ନାଇଁ ଖାଲି ବର୍ଷ ର୍ଷା ହେଉଛି ଭଲ।
ନା ମଝିରେ ମଝିରେ ଗୋଟେ ଗୋଟେ ଘଡଘଡି ମାରୁଛି। ମଝିରେ ମଝିରେ ଗୋଟେ ଗୋଟୋ ମାରୁଛି। ହଁ ହଉଛି ଆଉ ଗୋଟେ ଗୋଟେ ଆଉ। ଏଇଆ କଥା ସବୁ କଣ?
ଆଉ ଗରମ ଲାଗୁନି କିନ୍ତୁ ପୁରା ଗରମ ଛାଡ଼ିଗଲା ପୁରା ଏବେ ଥଣ୍ଡା ଲାଗିଲାଣି। ଆଉ ଆମର ଦି ଦିନ ହେଲା ବେଡ଼ସିଟ୍ ଘୋଡ଼େଇ ହୋଇ ଶୋଉଛନ୍ତି।
ଫାନ ଫ୍ୟାନ କି ଦିଆ ହଉଛି ବେଡସିଟ ଘୋଡା ହଉଛି ଦି ଦିଟା ଫ୍ୟାନ ଫ୍ୟାନ ଦିଆଯାଇଥିବ ଉପର ଫ୍ୟାନ୍ ଦିଆଯଥିବ କିନ୍ତୁ ବେଡ଼ସିଟ ଘୋଡାହେଇଥିବ ଏତେ ଥଣ୍ଡା ପାଗରେ।
ହଁ ସେଇଟା କହିଲେ ସତ କଥା।
ଉଠିବେ ଆଠଟା ନଅଟା ବେଳକୁ ଶୋଇବେ ଆଉ ସବୁ କାମ ସରିଗଲା ଉଠିବେ ମହାରଣୀ ସବୁ। ସମସ୍ତଙ୍କର ଇଚ୍ଛା କାହା ଘରେ ଇଚ୍ଛାରେ ସଉଛି ଆମ ଘର ଇଚ୍ଛାରେ ସୋଉଛି ନଅଟା ପଜ
ନାଇଁ ନାଇଁ ସେ କଥା ନାଇଁ ଆଜ୍ଞା ଆପଣଙ୍କର ବୋଧେ ରାତିରେ ଖାଇବା ଡେରି ହଉଛି? ଶୋଇବା ଡେରି ହଉଛି ସେଥିପାଇଁ ସକାଳୁ ନିଦ ଭାଙ୍ଗୁନି। ଆଉ ଯଦି ଠିକ ସେ ଯଦି ଜଲ୍ଦି ଶୋଇପଡ଼ନ୍ତେ ଆପଣ ଖାଇବା ଡେରି କରିଥିବେ ଶୋଇବା ଡେରି କରିଥିବେ। ଆପଣଙ୍କ ପିଲାମାନେ ମୋବାଇଲ ଦେଖି ଶଉଥିବେ ଏମିତି ହେଉଥିବ।
ଆଉ ଦିଟା ବେଳେ ମୋବାଇଲ ଦେଖିବା ଆଉ ଦଶଟା ବେଳକୁ ଉଠିବା ଆଉ କଣ ଆଉ
ଏ ଆପଣଙ୍କର ସବୁ ସକାଳୁ କାର ନାଇଁ କିଛି କୁଆଡ଼େ ଯିବାର କିଛି ନାହିଁ କି ସକାଳୁ?
ବର୍ଷା ହଉଛି କିମିତି ଯିବେ ଆଉ କିଏ କୁଆଡେ ଯାଆନ୍ତା ବର୍ଷା ହଉଛି। ଆଉ ଘରୁ ବାହାରି ହଉନି ଆଉ ଶୋଇଛନ୍ତି ଆଉ। ଆଉ ରୋଷେଇବାସ ଉଠିବେ ସବୁ
କଣ ଜଳଖିଆ ଜଳଖିଆ କେତବେଳେ ଖାଇବେ?
ସେ ଖାଇବେ ଜଳଖିଆ ଦଶଟା ବେଳକୁ ଉଠିକି ଖାଇବେ। ଚାରିଟା ବେଳକୁ ଭାତ ଖାଇବେ ରାତି ଏଗାରଟା ବେଳକୁ ପୁଣି ଖାଇବେ ଆଉ କଣ? ଏଇଆ ସବୁ ସିଷ୍ଟମ ଆଉ ସମସ୍ତେ ଶୋଇକି ଦି ଘର ନିଦ ଭାଙ୍ଗିବନି ଆମର ଖିଆ ପିଆ ହଉଥିବ। ଆଉ ମଜାଧୁଆ ହଉଥିବ ଏଇଆ ଆଉ।
ଆପଣଙ୍କର ଆଗରୁ ଅଭ୍ୟାସ ହେଇଯାଇଚି ଆଉ।
ହଁ। ଉଁ ଅଭ୍ୟାସ ଅଛି ଆଉ ସେଅଭ୍ୟାସ ଛାଡ଼ିବନା। ହ ହ ହା ଆଉ ଚା ଫା ପିଇ ସାଇଲଣି?
ହଁ ସକାଳୁ ଉଠିଥିଲେ ଆମର ନାଲି ଚା ହୁଏ ଏ ଅଦା ଫଦା ଗୋଲମରିଚ ପକେଇ ଟିକେ ନାଲି ଚା ହୁଏ ନାଲିଚା ଟିକିଏ ପିଇଦେଲି। ଆଉ ଦାନ୍ତଘଷା ହେଇନି ଆଉ ଏ ବର୍ଷାତ ହଉଚି ଆଉ ଆମରତ ମଟର ଖରାପ୍ ହେଇଚି ଆଜ୍ଞା ମଟର ଖରାପ୍ ହେଇଚି ବଡ଼ ଅସୁବିଧା ଆମେ ସେ ଆମ ଫ୍ରଟ୍ ଘରୁ ପାଇପ୍ ପକେଇ ପାଣି ଆଣୁଚୁ ଆଉ ଏ ବର୍ଷାଟା ହେଉଚି ଟିକେ ଓଦା ହେବାକୁଇଚ୍ଛା ହେଉନି, ଯେତବେଳେ ଗାଧୋଇବୁ ସେତିକିବେଳେ ଯାଇ ପାଇପ୍ ନଗେଇ ପାଣି ଟିକେ ଆଣିବୁ କାରଣ ଆମର ପାଞ୍ଚ ଜଣ ଲୋକ ହେଲେଣି ଆଉ ତେଣୁ ଗାଧୋଇବା ପାଇଁ ପାଣି ଦରକାର ଲାଟିନ୍ ଯିବା ପାଇଁ ତେଣୁ ଆଉ ଟିକେ ପରେ ଯାଇକି ପାଇପ୍ ପକେଇ ପାଣି ଆଣିଲେ ଗାଧୁଆ ଅଦା ହବ ଆଉ।
ହଁ। ମଟରତ ଖରାପ୍ ହେନେ ଭାରି ଅସୁବିଧା ପାଣିଟା ନଥିନେ ଭାରି ଟେନସନ୍ ଆଉ କୋଉ କଥା ଯାଉ ଖାଇବା ପିଇବା ପତେ ବନ୍ଦ ହେଇଯାଉ ବକ୍ତେ ପାଣି ନଥିଲେ ବଡ ହଇରାଣ। ଆଉ କଁ କରିବା ଆଉ ଏମିତି କଥା ଆଉ।
ପାଣିଟାତ ଆଜ୍ଞା ନିହାତି ଦରକାର ପାଣି ନହେଲେ ତମେ କଣ କରିପାର ପାଣିତ ନିହାତି ଦର ତ ଆପଣଙ୍କ ଲାଟିନ୍ ଯିବା ପାଇଁ ଗାଧୋଇବା ପାଇଁ ବାସନଧୋଇବା ପାଇଁ ପିଇବା ପାଇଁ ପାଣିତ ନିହାତିି ଦରକାର।
ହୁଁ। ପାଣି ନହେଲେ କିଛି କରିପାରୁବୁନି ହୁଁ। ଗାଁରେ ଟିଏଲ ଅଛି ଗାଡ଼ିଆ ପୋଖରୀ ଅଛି ନଈ ଯାର ସୁବିଧା ଅଛି କିଛି ଅସୁବିଧା ନାହିଁ। କିଛି ନଥିଲେ ଡିଏଲ ମାରିକି ଗାଧୋଇ ପଢ଼େ ଏଠି ପାଣି ନଥିଲେ ବଡ଼ ହଇରାଣ ଆଉ ଆମର ସପ୍ଲାଇ ପାଣି କନେକ୍ସନ ନାହିଁ ସେଥିପାଇଁ ବହୁତ୍ ହଇରାଣିଆ ସପ୍ଲାଇ ପାଣି ଯାର କନେସନ୍ ଅଛି ଆଁ ରଖିଦେଲେ ଗଲା ଟେନସନ୍ ନାହିଁ। ଆମର ନାଇଁ ସପ୍ଲାଇ ପାଣି କନେସନ୍ ଏ ବଡ ହଇରାଣ ଆଉ ବର୍ଷାଟା ହଉ ଚି କଁ କରବା ଆଉ।
ନାଇଁ ଗାଁରେ ସୁବି କଣ ଗାଁରେ ଆଜିକାଲି ସମସ୍ତେ ଘରେ ଟିୱଲ୍ କରିଦେଲେଣି ଘରେ ଟିୱଲ୍ କରିଦେଲିଣି ବାସ୍ ଟିୱଲ୍ ଅଛି ତାଙ୍କର ଗାଧେଇଲେ। ମାନେ କିଛି ଅସୁବିଧା ନାହିଁ ତାଙ୍କର ପାଣି ପାଇଁ ଆଉ ନଈ ଫଇ ଯାର ନଈ ଆଜିକାଲି ଆଉ ଯାଉନାହାନ୍ତି ଲୋକ ଗାଡ଼ିଆ ପୋଖରୀ ସବୁ ଟ୍ୟୁୱେଲ୍ ଫୁୱେଲ୍ ଖୋଲିଦେଲେଣି ସେଇ ଟ୍ୟୁୱେଲ୍ ପାଣିରେ ସେମାନେ କାରବାର କରୁଚନ୍ତି। ଟାଉନରେ କଣ ହେଉଚିନା ଟାଉନରେ ଲାଇନ୍ ପାଣି ଆସୁଚି ନହେଲେ ଯିଏ ବୋରିଂ କରୁଚନ୍ତି ତାଙ୍କର ଇଏ ହେଉଚନ୍ତି। ଆଉ ଆଉ ଇ ସବୁ ଜିନିଷ ତ ଇଲେକ୍ଟ୍ରି ରେ କାରବାର ହୋଉଚି। ଇଲେକ୍ଟ୍ରି ନହେଲେ କିଛି ହେବନି ଉଁ ଏଇସବୁ ଅସୁବିଧା ଆଉ।
ହଁ ଯା ହଉ। ଆଉ କଣ କରିବା ଆଉ ସବୁବେଳେ ସୁବିଧା ଖୋଜିଲେ ହବ ନା? ଆଉ ଆଉ।
ଆଉ ତମର ତମର ଚାଫା ପିଇସାଇଲେଣି?
ନା କରିବି ଆମର ଶୋଇଛନ୍ତି ସବୁ ଉଠି ନାହାନ୍ତି ଉଠିନେ ଚା କରିବି ଯାଉଛି ଯିବି। ତମ ସାଙ୍ଗରେ କଥା ଫୋନ କଲେ କଥା ହେଇସାରିକି ଯିବି ଚା କରିବି ଜଳଖିଆ କରିବି। ଏୟା ଆଉ କରିବି ଟିକେ ଆଉ ଚା ନପିଇଲେ ମୁଣ୍ଡ ଖରାପ ହେଇ ଚା ଟିକେ କରିବି ନା ଆଉ। ଚା ଟିକେ କରିବି ଜଳିଖିଆ କଣ କରିବି? ଆ ରୁଷେଇବାସ ଚାଲିବ କାମ ଆଉ ଗୋଡ ହାତ ବନ୍ଦ ଅଛି ନା।
ଆଜି ତ ଶନିବାର ତ। ଆଜିତ ଶନିବାର ଆପଣଙ୍କର ସାଧା ତ ହୋଉଥିବ ଆଇଁଷ ତ ହୋଉନଥିବ।
ନା ଆମର ଶନିବାର ଆଇଁଷ ହୁଏନି ସାଧା ହବ କାଲି ରବି ବାର ଆଇଁଷ। ସାଧା କଣ ଦେଖିକି କରିବା ଗୋଟେ ଆଉ।
ହଁ ସାଦା ଏ ଡାଲାଭ ଡାଲାମାଫାଲମା। କରିଦେବେ ଭଜା ଫଜା ଟିକେ କରିଦେବେ ଆଉ ଥଣ୍ଡା ପାଗ ତ ଗରମ ଭାତ କରି ଆଉ ପଖାଳ ତ ଖାଇପାରିବେନି।
ଆଉ ସେଇଆ କଣ କରିବି ଆଉ? ଯାଇନି ଗନେ ଦେଖେ କଣ ହଉଛି କଣ କରୁଛି। କରିବି ଆଉ। ଚା ଟିକେ ପିଇବି ଠାକୁର ପୂଜା କରିକି ଆଇଲି। ଆଉ ଚା ଟିକେ ପିଇବି ତାପରେ ପରିବାପତ୍ର କାଟିକି କଣ କରିବି ଆଉ। ସି।
ହଁ ସେୟା ଆଉ।
ହ୍ୟାଲୋ
ସଖାଳେ ଆପଣଙ୍କ ଘରେ ସମସ୍ତେ ଚା ପିଅନ୍ତି? ଆଜ୍ଞା ସଖାଳେ ସମସ୍ତେ ଆପଣଙ୍କ ଘରେ ଚାହା ପାହା ପିଅନ୍ତି?
କଣ କହିଲେ?
ସଖାଳେ ଆପଣଙ୍କ ଘରେ ସମସ୍ତେ ଚା ପିଅନ୍ତି?
ହଁ ସମସ୍ତେ। କ୍ଷୀର ଚା ନା ସମସ୍ତେ କହିବେ ଦିଅ ନାଲି ଚା ହେଲେ କିଏ କେତେ କେମତି ବଡ ପିଇବନି ଆ ସାନ୍ କେତୋଓଳେ କେମତି ପିଅନ୍ତି ନହଲେ ନାଇଁ କ୍ଷୀର ଚା ହେ ଲେ ସବୁଦିନ କହିବେ ସବୁବେଳେ ଦିଅ। କ୍ଷୀର ଚା ପିଉଥିଲି ଗ୍ୟାସ ହେଲା ଆଉ ଛାଡି ଦେଇଚି। କ୍ଷୀର ଚା ପିଉନି ସେଇ ନାଲି ଚା ଟିକେ ପିଉଚି ଆଉ।
ଆକଚୁଆଲି ଆଜ୍ଞା ନାଲି ଚାହାଟା ନାଲି ଚାହାଟା ଭଲ ଆଜ୍ଞା କାରଣ କ୍ଷୀର ଚା କ୍ଷୀର ଚାହାଟା ହୁଁ ତ ଆମକୁ ପାଟିକୁ ସ୍ୱାଦ ଲାଗେ ଆପଣ ଆଜିକାଲି ବି ବଜାରରେ ମିଳିଲାଣି ସବୁ ନାଲି ଚା? କ୍ଷୀର ଚା। ବିନା ଚିନିରେ ଚାହା ସବୁପ୍ରକାର ଚାହା ଦୋକାନୀମାନେ କରିକି ବିକିଲେଣି।
ହଁ ଦୋକାନବେ ବେପାର ଆଉ ସିଏ ଛାଡିବେ ନା ଆଉ କରିବାକୁ ବାଧ୍ୟ ଆଉ।
ନା ଲୋକମାନେ ଖୋଜୁଛନ୍ତି ଯେ ଆମର ନାଲି ଚା ଦକାର। କିଏ କହିବ ନାହିଁ ମୋର ବିନା ଚିନି ରେ ମୋର ଇଏ ଅଛି ଡାଇବେଟିସ୍ ଅଛି ମୁଁ ବିନା ଚିନିରେ ହୁଁ କଥା ସେଠି ନୁହଁ। ତେଣୁ ଯାହାର ଯେମିତି ଇଚ୍ଛା ଆସ ପିଇବା ପାଇଁ ଆଉ କଣ। ତେଣୁ ଦୋକାନୀମାନେ ଦେଖିଲେ ଆଉ ନାଲି ଚା ବି ଲୋକ ଖୋଜୁଛନ୍ତି। ତେଣୁ ଚା ବିକିଲା ଭିତରେ ସେ ଦଶ କପ କି ପଚାଶ କପ ବିକିଦଲେ ନାଧିଚା ସେ ବାଡ଼ ଦୁଇ ପଇସା ଇନକମ୍ କରିବେ।
ତାର ତ କିଛି ଟେନସନ ନାହିଁ। ହଁ ମୁଁ ଏବେ ରଖୁ ଦେଖୁଛି ଯାଉଛି ଚା ଫା ପିଇବି ଆଉ କେତେ କରିବି ଆଉ।
ହଉ ହଉ ହଉ ଠିକ୍ ଅଛି।